ହ୍ୟାଲୋ।
ହ୍ୟାଲୋ।
ହୁଁ ଶୁବୁଛି।
ହଁ, ହଁ।
ହଁ ସେ ବିଫାର୍ମା କରିବ ନା।
ହଁ।
ହଁ କହିଦିଅ ଵିଫାର୍ମ ଭଲ, ସାଇରଡି ଗୋଟେ ଷ୍ଟ୍ରିପ।
ହଁ ସେୟା ମାମୁଁକହିଲେ।
ସେଠିକାର ତମ ଘର ପାଖରେ କଲେଜ।
ନା ମାମୁଁ କହୁଥିଲେ କୋଉଠି କର। ମୁଁ ମନା କଲିି ମତେ କହିଲେ। ହେଇଥାନ୍ତା ଘରେ ଆମେ ଖାଇଥାନ୍ତେ ଆଉ। ମୁଁ କହିଲି ହଉ ତମ ଇଛା।
ଏଇଆଡେ ଦଉନ। ହଜାର ଟଙ୍କିଆ ସେଟାରେ ହିଁ ନାହିଁ ପାଞ୍ଚଶହ ଟଙ୍କିଆ ଚେଞ୍ଜ ହେଇଛିନା। ଜ ହଁ ସେଟା ଦେଖ ତମେ ଇଛା କଣ କରିବ ଵିଫାର୍ମ କରିବ କି ତମକୁ ଯୋଉଟା ଭଲ ଲାଗୁଛି ସେଇଟା କୁହ ଯଦି।
ନା ନା ସେଟାଆସୁ ନାଇଁ। ସେଟା ତ ମୁଁ କରିବି ବୋଲି ପ୍ଲାନ୍ କରିଥିଲି ଫାଷ୍ଟ। କିନ୍ତୁ ଯେତେବେଳେ ମୁଁ ପ୍ଲସ ଟୁ କଲି। ସେତେବେଳେକୁ ପ୍ରକୃତରେ ମୁଁ କାହାକୁ ପଚାରିଲି ମନଇଛା ମୋର କଲେଜ ଚୁଜ୍ କଲି ଯାଇକିନା ପଢିଲି।
ହ
ତ ସେତେବେଳକୁ ତାଙ୍କର ପୁରା ରାଗ। ମତେ ନ ପଚାରିକି ତୁ କଣ ପାଇଁ ମନ ଇଛା। ସେ ସବୁ କାମ କଲୁ।
ହେ ଘରେ ସେଇଆ କାଁଉ କାଁଉ।
ହଁ। ସେଟା କହିଲା କହିଲେ ଦଦି ଭୁଲ କରିଛି କରିଛି ଏଥର ଆଉ? ପ୍ଲସଟୁ ସରିଗଲା ପରେ ତମ ଇଚ୍ଛାରେ ଯାହା କରିବ ଆଉ।
ହୁଁ ପ୍ଲସ୍ ଟୁ ପରେ କିନ୍ତୁ ହେଲା ନିଜ। ଇଛା କରିବା କଥା କାରିୟତ ଚୁଜ ନିଜେ କରିବ ନା। ତମକୁ ଯଦି ଭଲ ଲାଗୁନଥିବ। ମାନେ କାହାକୁ ବି ହବନି ମାନେ ତାଙ୍କର ବି। ସେମାନେ।
ହଁ ମ ସେଇଟା ସତ କଥା ମାନେ ମୋର ଇଚ୍ଛା ନଥିଲେ ସେମାନେ ବି କଣ
ହଁ କଣ କରିବା ଖାଲି ପଇସା ଗୁଡା ଦଉଥିବେ ତମେ କରି ଇଚ୍ଛା ନଥିବ। ସେଠି ପଢୁବି ନଥିବା ତାର ସେ ପଇସା ବି ଲସ ଆଉ।
ହୁଁ
ପ୍ରାଇଭେଟରେ କଲେ। ନା ସିକ୍ସଟି ଏଇଟ ପରସେଣ୍ଟ ନା କେତେ ରଖିଥିଲ ବା କହୁଥିଲ ପ୍ଲସ ଟୁ
ହଁ
ହଁ ସିକ୍ସଟି ଏଇଟ କମ ହେଲାଣି ସାଇନ୍ସ ରେ କୁନ ଏ ସାଇନ୍ସ ଟା କୋଉଠି କରିଥିଲ ଗମେଣ୍ଟ କଲେଜ ନା ପ୍ରାଇଭେଟ?
ହୁଁ ଗଭର୍ମେଣ୍ଟ ଆ
ହଁ ତାହେଲେ ତାହେଲେ ଠିକ ଅଛି ଆଉ ଗମେଣ୍ଟ କଲେଜ ର କେଚଳ ଟା ଆଉ କମ କଥା କି।
କଣ କରିିଆ ଯାହା ଇଛା କରୁଛନ୍ତି ଆଉ। ତଥାପି ମୁଁ ବି ଭାବିଛି ଏଥର ଦେଖିିବା ବ ଫାର୍ମା ଟା କରିଦେଲେ ଭଲ ହବ ବୋଲି।
ହଁ ହଁ ବି ଫାର୍ମ ଟେ ଯଦି ବି ଫାର୍ମା ପ୍ରାଇଭେଟ ରେ ତ କରିବ ଆଉ କଣ ଖାଲି ଟିକେ ମନ ଦେଇକି ଯୋଉ କେମିକାଲ କରା କହୁଥିବେ ସେଇ ଜାଗା ଟା ଖାଲି ଟିକେ ମନ ଦେଇକି ବସନ୍ତୁ ଆଉ। ଯେତେବେଳେ ମଲି
ବେସିକଲି ମୋର କିଛି ମନେ ରୁହେନି ଅଧିକାଂଶ ଟାଇରେ ମୁଁ ଜରା ମନେ ମାନେ ପଢିବି ଯଦି ଅଛି ଆସିକିନା ପଢା ହେବ ଥରେ ପୁଣି ଆସିକିନା ପଢିଲି ତାହଲେ ମନେ ରହିବ ନହେଲେ ଟୋଟାଲି
ସେଟା ସମସ୍ତଙ୍କର। ମନା ଦେଇକି ସେଟା ଇଏ କଲେ ସେଟା ମନେ ରହିଛି। ହଁ ସେ କଉ ସାଇନସ୍ କହିଲେ? ବାରରୁ ଓ ଲବଲାପ ର ଯଉଟା। ଭଲ ପଡୁଛି ଏଟାବି। ଏଟା ସେ ପାର୍ଟି ହେଲା କଣ କହିଲେ ଛୋଟ ପାର୍ଟିଟେ ସେମାନେ ପ୍ରାୟ ଜାଗା ବୁଲୁ ନାହାନ୍ତି। ଇଏ ଆମ ଆର ଦୋକାନରୁୁ ଦଉଥିଲେ ତ ତାଙ୍କର କଣ୍ଟାକ୍ଟ ରହିଯାଇଛି ତାଙ୍କ ପାଖରୁ ଆ ନା ଏଇଟା ଥିଲା ଆଗରୁ ଅଲଗା ଜାଗାରେ ଥିଲା। ଆ ନବେ ନବେ ନବେ। ଆଉ ଯୋଉ କୋଉଟା କହିଲେ ହଁ ସିଲା ଲେଖେଇ ଦଉଛି। ସେଇଟା ନା ଏଇଟା ବ୍ଲଡ ପ୍ରେସର ଟା ପାଇଁ ଟ୍ୱେଣ୍ଟି ଫାଇଭ ଟ୍ୱେଣ୍ଟି ଫାଇଭ ନା ଫିଫ୍ଟୀ ଟିକେ କନଫର୍ମ ଏଇଟା ଗୋଟେ ଆଉ ଗୋଟେ। ହ୍ୟାଲୋ
ହଁ
ହଁ ଭାଇ କୁହ। ହଁ ହଁ ଦଉଛି। ବୁଝିଲି ହ୍ୟାଲୋ
ହଁ।
ହଁ ସେଟା ଦେଖ କର କଣ ହଉଛି, ଦିଥର ତ ଭଲ ବି ସେଟା ଲାଇନ୍ ଟା।
ହୁଁ, ହୁଁ। ଦେଖେ ମାମୁଁ ତ କହୁଛନ୍ତି ଭଲ ବୋଲି, ମୁଁ ବି ଆଗରୁ ବି ମୁଁ ଡିଫାର୍ମା କରିବାର ଥିଲା।
ହଁ ଡି ଫାର୍ମା ବି କଲେ ଚଳିବ, କି ଡି ଫାର୍ମା ଟା ବି ଚ ଚାଟା ଚାଟା ତିନ ଟା ଆସିଛି। ଆଉ ଗୋଟେ ଆସିବ ଆଜି। ତାଙ୍କ କଥିରେ ତିନିଟା ଥିଲେ ସେ ତିନିଟା ଦେଇଦେଲେ। ଆଜି ଆସିବ। ମେଟ୍ ଏକ୍ସଲ୍ ଟ୍ୱଣ୍ଟି ଫାଇଭ୍ ଟା ତ? ହଁ ଦେଖ ସେଟା କର ବି ଫାର୍ମା ଟା ଆଉ।
ହୁଁ।
ହ
ଏମିତିରେ ବି ଆମେ ବି ଯୋଉ ସାଙ୍ଗ ହଉଥିଲୁ ସେମାନେ ବି ସିଏ ବି ଦି ଜଣ ଖଣ୍ଡେ କହୁଛନ୍ତି ବିଫାର୍ମା କରିବେ। ମୁଁ ତ ଆଉ ଲାଭ ଆଉ।
ହଉ ତାହେଲେ ତିନି ଜଣ ମିଶିକି କରିବେ ଭଲ, ତିନି ଜଣ ମିଶିକି କରିଦିଅ।
ତୁ ବା ମାନେ ପ୍ଲସ୍ ଥ୍ରୀ ଯେରା କରିଥିଲି ସାରା ସବୁ ଅଟମ ସାରେ ଆସିଲେନି। ସେମାନଙ୍କର ଆସିଥିଲେ ମୁଁ ଯାଇଥାନ୍ତି ଅଟନମୋସ, ସେଟା ଆଇଲାନି।
ହଁ
ଆମ କହୁଛନ୍ତି ବିଫାମ୍ କରିଦେ, ତାପରେ ବି ସିଏ ବି ମୋ ସାଙ୍ଗ ଦୁଇ ଜଣ ବି କହୁଥିଲେ ବିଫାର୍ମା କରିବେ, ସେଇଠି ତ ପଳେଇବି ତାଙ୍କ ସହିତ ଆଉ।
ପନ୍ଦର ହଁ ସେଟା ବି ଏକା ଆଉ ଯିବା ପାଇଁ କୋଉଠି ଭଲ ଲାଗେ କି?
ହୁଁ।
ଏକା ଯିବାପାଇଁ କୋଉଠି ଭଲ ଲାଗେନି, ସାଙ୍ଗ ଥିବେ ତାପରେ ତାପରେ ସେଠି ମେନ୍ କଣ କହିଲେ ନୂଆ ସାଙ୍ଗ ବନେଇବା ପାଇଁ ଟାଇମୂ ଲାଗିବ ନା ସେଥିପାଇଁ ଫାଷ୍ଟ ଫାଷ୍ଟ ଭଲ ଲାଗିବ।
ଅଁ, ନୂଆ ସାଙ୍ଗ ବନେଇଲା ବେଳକୁ ବି ମାନେ ତାଙ୍କର ବି ଯଦି ସେମାନେ ଏଇ ଯଦି ଆମେ ତାଙ୍କତେ ପୁରୁଣା ସାଙ୍ଗ ବି ଯଦି ଥିବେ
ହୁଁ, ନା ଟାଇମ୍ ଲାଗିବ। ସେଟା ମେନ୍ କହୁଚି ପା ସେଇଟା। ଆମର ଯୋଉ ଯେତେବି ମୁଁ ନୂଆ ନୂଆ ଗଲି ଏକା ନୂଆ କଲେଜ୍ କୁ। ସେତେବେଳକୁ ଏଠୁ ଯାଉଥିଲେ ପିଲା ଯେ କିନ୍ତୁ କାହାକୁ ବି ଚିହ୍ନି ନଥିଲେ। ହେଲା ପରେ ସେ ଫାଷ୍ଟ ଦିନ କଥା ହେଲୁ ତାପରେ ହଉ ହଉ ତ ସିଏ ହେଇଗଲେ ଭଲ ସାଙ୍ଗ ହେଇଗଲେ ଏବେ ବି ଅଛନ୍ତି।
ହୁଁ, ସାଙ୍ଗ ତ ଅଛନ୍ତି ଭଲ। ଆଉ ମୁଁ କଣ ଆସିଥିଲି କି ଯେତେବେଳେ ମୁଁ ପ୍ଲସ୍ ଟୁ କଲି ଫାଷ୍ଟ। ମୋର ଦଶମ ର ଯୋଉ ସାଙ୍ଗ ସବୁ କେହି ଆଉ ଆସ ସିଲେନି ସେଠିକି, ମୁଁ ପୁରା ଏକା ସେଥିଲାଗି ମୋତେ ଆଉ ଏକା ଯିବାର ଇଚ୍ଛା ନାହିଁ, ଏବେ ଯୋଉମାନେ ଅଛନ୍ତି ପ୍ଲସ ଟୁରେ ସାଙ୍ଗ ହେଲି ତାଙ୍କୁ ଆଉ ମାନେ ଛାଡିକିନା ଆଉ ଅଲଗା ଗଲା ବେଳକୁ ପୁଣି ମିଶିବା ପାଇଁ ମତେ ଟାଇମ୍ ଲାଗିବ।
ହୁଁ।
ସେଥିଲାଗି ତଥାପି ଯଦି ନିଜ ପ୍ରଫେ, ନିଜ ଲାଇଫକୁ ପୁଣି ଆଉ ରଖିଦେଇକିି ତାଙ୍କ ପାଇଁ ଆଉ କଣ ରହି କି?
ହଁ ତାଙ୍କ ପାଇଁ ସେମାନେ ତ ରହିବେନି। କେହି ରହିବେନି। ତାଙ୍କ ଆଶାରେ ଏଇଠି ରହିକି ଲାଭ ବି କଣ? ହଁ ସେଇଠି ତ ନିଜକୁ ଦେଖିବାକୁ ପଡିବ ନା ଆଗ।
ହଁ ତ ଦେଖିବା କଣ ହଉଛି? ଯଦି ସେମାନେ ନ ଆଇଲେ ବି ଯିବି ଆଉ।
ହଁ ହଉ ମୁଁ ରଖୁଛି ଆଁ ପରେ କଥା ହଉଛି।
ହଉ।
ହାଲେ।।